ହୁଁ କଣ କରୁଚୁ
ହ୍ୟାଲୋ।
ସୁନା ସହିତ କଥା ହଉଥିଲି।
କଥା ହେଲୁ। ହ୍ୟାଲୋ।
ତା ସହିତ କଥା କଥା ହେଲୁ ସୁନା ସହିତ ହଁ ପୁଅ କୁ ଦେଇକି ଆସିନି ଛାଡିକି ଆସିଲି
ନର୍ମାଲ କଲ୍ କଥା
ହୁଁ ହୁଁ ଆଉ ଛାଡିକି ଆଇନିବା ତାଙ୍କ ପଟରେ ହଁ ଧରିଥା ତାକୁ ଯିଏ ବୁଲଉଛ ବୁଲଉଥା
କଣ?
ସେ ତ କଥା ହେଇପାରୁନାହାନ୍ତି
ନା ନା ମୁଁ ମୋ ମାମା ସହିତ କଥା ହେଇନି। ଆଉ ଦି ଦିନ ଗଲେ ମୁଁ ମୋର ପଳେଇବି ହେରା ଆଉ ସେ ଜାଣିଥିଲା ଆସିବ ବୋଲି କାହିଁ ଆଉ ତାର ଫୋନ ନାହିଁ ଫାନ ନାହିଁ କି କିଛି ନାଇ। ହେରା ମୁଁ ପଳେଇମି ଆଉ ଦି ଦିନ ପାଇ। ଆଁ
ଘରେ ନାହିଁ କି?
କେଇ ଜାଣି ଘରେ ଅଛି କି ନାଇଁ ମୁଁ ହେରା ଜାଣିନି ମୋର ତ ଆଉ ଦି ଦିନି ଗଲେ ପଳେଇବି ମୋର ଆଉ କଣ ଅଛି।
ମୁଁ କହିଲି କିଛି ଜାଣିନୁ
ହୁଁ ତାର ସବୁବେଳେ ସେମିତି ଖବର କିଛି ନଥାଏ ଆଜି କଣ ନୂଆ।
ଜାଗା ପାଇଁରେ ଦେଲା ପରେ ବି ସେ ଯାଇକି କାଉ କାହାନ ପାଇଁ ହେଲେ ଶଣପ ପାଇଁଲେି
ହୁଁ।
ହଁ ମୋରି ପାଇଁ କାହାକୁ ଦେଲେ ମୋ ଅକାଉଣ୍ଟ
ତ ଟିକେ ନେଟୱାର୍କ ପ୍ରୋବ୍ଲେମ ଟିକେ ଅଛି କି?
ତୋର ଅଛି ମୋର ନାହିଁ।
ନା ମୋର ଅଛି ପୁରା ଫୁଲ ମୁଁ ବାଡି ପଟେ।
ସେ ସେପଣିନି ପ ହ ଯଦି ପଳେଇଲା ଶଳା
ହୁଁ ଆରେ କଣ ଏରା ବଡ ଲୋକଙ୍କ କଥାରେ ପସିକି ଲାଭ କଣ?
ତାଙ୍କର ହେଇକିନା ସଂଘ ଫଙ୍ଗ କରିପାରୁନାହାନ୍ତି। ସେ ସମ
ହୁଁ।
ହ
ଆଉ ଦି ଦିନି ରହିଲା। ତାପରେ ମୁଁ ସେଠିକି ପଳେଇବି ହେଠି ଭଲ ନେଟୱାର୍କ ପାଇବ। ହଁ ଡି ମୋର କାମ ଦାମ ସାଦେନେ। ଏ ଫ୍ରି ଯେ ଗାଧୁଆଲ ଟା ସାରା ଫ୍ରି। ଆଉ ସନ୍ଧ୍ୟା ବେଳୁ କଲ କରିନେ ଫ୍ରି। କାରଣ ଏଇଥିପାଇଁ କି ସନ୍ଧ୍ୟାରେ ରୋଷେଇ କରୁଥିମି କିନ୍ତୁ କାମ କଥା ହେଇ ହବ ଆଉ। ରୋଷେଇ ସହିତ ନା କି?
ହଁ ମୁଁବେଳେ ବେଳେ ଯାଉଛି। ଆଛାଠ ନିନୁକୁବି ତ ହେଇଛି
ଲିନୁ କଣ କହିଲା?
ବନା ସ୍ଵାଧୀନ ଆହଲେ ସ୍ଵାଧୀନ ସେ
କଣ କହିଲା?
ତା ସ୍ଵାଧୀନ ସହିତ ସେ କଥା ହବ।
ଉଁ ହୁ।
ଧ ଆ ହଉ।
ହଁ ଖାଇଛୁ ଆଉ।
କ
କଣ ଖାଇଛୁ?
ମୁଁ ଖାଇ ଛି ଭାତ ମୁଁ ଖାଇଛି ଭା ଭାତ, ଡାଲି, ଭଜ ଜା ଭାତ, ଡାଲି, ଭଜା ଆଉ ଶାଗ ଭଜା ଏରା ସବୁ କଦଳୀ ଆଉ କଣ କୁନ୍ଦୁରି ଆଉ ଏ ସବୁ ଭଜା ଖାଇଛି ଆଉ।
କଣ?
ସବୁ ଠୁରୁ ଟିକେ ଟିକେ କେ ଖାଇଛୁ।
ହଁ ସବୁ ଟିକେ ଟିକେ ଖାଇ ଦେଇଛି ଆଉ। ମୁଁ ସବୁ ଖାଉଛି ସବୁ ଖାଉଛି ଏଥର।
କଣ? ଘରକୁ ଆସିବ ବଳି ମତେ ଗାଁଆରେ ବହୁତ ଜୋରସେ ଭୋକ ଲାଗୁଛି। ଜାଣିଛୁ ନା ମତେ ଖାଲି ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ଭୋକ ତୁମ ଝିଅଟି ଗଲା ୟା ନାଇଁ ଘରେ ମତେ ଏତିକି ଭୋକ ଲାଗୁଛି। ହୁଁ। ନିଜେ ବୁଝୁ ବୁଝୁ କା ନିଜର ତ ଦିନ ଯିବୁ ତୁ ଆଉ କଣ ଖାଇବୁ?
ବଢିଆ ଏଠି ମାଁ ରାନ୍ଧୁଛି ଖାଇ ଦେଉଛି।
ନିଜେ ଖା ପିଇ ରୋଷେଇ କର ଛୁଆ ଧନ୍ଦା ବୁଝ ନିଜେ ଖା ପିଇ ସମସ୍ତଙ୍କୁ ଦେ ରୋଷେଇ କର ଛୁଆ ଧନ୍ଦା ବୁଝ ଏଇ ସବୁ ଧନ୍ଦା ଖାଳି ତ ଆଉ।
ହ।
ନିଜର କରିକି ଖାଇବାକୁ ଇଚ୍ଛା ହୁଏନି। ଦିନେ ମୁଁ ସାଧା ଖାଇଲେ ମତେ ଭାରି କିନ୍ତୁ ବିରକ୍ତିକାର ଲାଗୁଛି ଯେ। ତମେ ମାନେ ଆଇଁଷ କର ପୁଣି ସାଧା କର। ହାଁ
ଏବେ ତୋ ଆଇଁଷ ଖାଇ ପାରିବୁ ନା।
ମୁଁ ଆଇଁଷ ଖାଉନି ଛାଡି ଦେଇଛି ତ ଟୋଟାଲ ଆଇଁଷ ଆଉ ଖାଇବି ଖାଇବିନି ଭାବୁଛି ଆଇଁଷ ନ ଖାଇଲେ ଭଲ ମୁଁ ତ ସହଜ ତ ମୋଟା ଫୁଲି ଫୁଲା ଯାଉଛି।
ଆଇଁଷ
ହୁଁ ଦେଖିବା ଆଉ ପରେ ଏନକା ନାହିଁ। ପୁଅ ଟା ଛଅ ମାସ ଖଣ୍ଡେ ହଉ ପୁଅ ଟିକେ ହଉ ଛଅ ମାସ ଖଣ୍ଡେ ହଉ ଟିକେ ଡାଏଟ ରହିକି ତାପରେ ଖାଇବା ଆଇଁଷ ଟିକେ ଟିକେ ଦେଶୀ ଦେଶୀ ଜିନିଷ ଖାଇବା ଆଉ କିନ୍ତୁ ଟିକେ ଡାଏଟରେ ରହିକି ଖାଇମି ଏମିତିରେ ତ ମୁଁ ଆଇଁଷରେ ଗୋଟେ ପାଣି ଘାଣ୍ଟି ହଉଛି ଆଉ ଆଇଁଷ ଖାଇଲେ ଲାଭ କଣ ଆଇଁଷ ନ ଖାଇକି ଆଉ ଲାଭ କଣ ଆଇଁଷ ରେ ମୁଁ ଟୋଟାଲ ଘା ଣ୍ଟି ହଉଛି।
ମାଛ ମାଂସ ଅଣ୍ଡା ଯାହା ବି ଆସୁଛି ସବୁ ମତେ କରିବାକୁ ପଡୁଛି ମାନେ ମୁଁ ପୁରା ପୁରି ଘାଣ୍ଟି ହଉଛି କହିବାକୁଗଲେ ସେ ପୁରା ଆଇଁଷ ମାଇଁଷ ହେଇକି ପୁରା ଘାଣ୍ଟା ଘୁଣ୍ଟି ମୁଁ ହେଇଯାଉଛି ସେ ଘରଟାରେ। ହୁଁ ମୁଁ ତ ଗୋଟେ ଠିକିଆ ଯାହା ନେବି ମତେ ସବୁ କିଛି କରିବାକୁ ପଡିବ ମୋର ଆଉ କେହି ନାହାନ୍ତି ଯେ ନା କି।
ସେଇ ହେଲା କଥା।
ପରିବା ଟା ଠିକ ନା ତୁ ଖାଇ ପି ଯାଉନ।
ତୋ ଭାଉଜ ଛୁଅନ୍ତି ନା।
ଅତି ଶକ୍ତି।
ହୁଁ ହୁଁ। ହସ୍ତି କପି ଟା ଭଲ ନୁହେଁ। ନିଶ୍ୱାସ ପଡିବ ଶାଶୁ ଶଶୁରଙ୍କର ନାଉ। ସେମାନଙ୍କର ଗୋଟେ ମନ ଅଛି ଖାଉଛନ୍ତି ଯଦି ସେମାନଙ୍କ ମନ ଟା ତୁ ଭାଙ୍ଗିଦବୁ ନା। ତୁ ଖାଇବୁନି ବୋଲି ତୁ କରିକି ଦବୁନି।
ତୁ ହଁ ସେଇ ମୁଁଟା ଆଇ
ତାଙ୍କ ମନ ଟା ଗୋଟେ ଡାକିବ ତୁ ପଛ ନଖା ତାଙ୍କୁ କରିକି ଦବୁନି ନା ମୁଁ ବାର ହେଲା ମାନେ ସେମାନେ ମନ ନକନେ ବି ମୁଁ ତାଙ୍କୁ କହେ ତାଙ୍କର ଇଚ୍ଛା ଥାଏ ମୋ ପାଇଁ ବି ମନା ଟିକେ କରନ୍ତି ମୁଁ ତାଙ୍କୁ କହେ କିନ୍ତୁ କହେ ଆଉ ଖାଇବ ନା ଆଉ ମୁଁ କହେ ପଚାରେ ଆଜି କଣ ଆଣିବ ଇ କରିବ ମୁଁ ପଚାରେ।
କଣ।
ଶେଖର ଗାଧି
ହଁ। ଆଉ କଣ କର ଆଉ ସମସ୍ତଙ୍କ ସହିତ ରହିଲୁ ସମସ୍ତଙ୍କର ଯାହା ଇଚ୍ଛା ହେଲା ଯେତେ ବାଧୁ ଯାହା କରୁ କରିବାକୁ ପଡିବ ମୋର ମାନେ ସାନ ମାନେ କଣନ୍ତି ଦାଦା ମାନଙ୍କ ଝିଅ ଆଧିକି ଆସିନେ ବି ମୁଁ କରେ। ତାଙ୍କୁ ଡାକ କେଏ ବାଢ ବୁଡାକ ଦିଏ ଇଏ କରେ କରେଛଉ। କଣ।
ପାାୟ ଯସ୍ତ୍ର କଣ।
ଝୁଲୁ ହଁ ଏ ମଝିରେ ଦିନେ ଆସିଥିଲା। ସିଏ ଗୋଟେ ଛୁଆ ପାଗଳ
ହଁ ସେ ଝିଅ କାଗ ଗୋଟେ ନିଜେ ଗୋଟେ କାଗ
ହଁ
ପା
ସି ଭିଡିଓ କଲ୍ କରଲା ମୋ ପୁଅ କ ଦେଖେ ଛାତରେ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
ନାଇ ମଝେ ଗୋଟେ ଭିଡିଓ କଲ ଦେଇନଥିଲା ନା ପୁଅର ଭିଡି କଲ ସତ ଗପୁଥିଲା
ଆ ତୋ କୁହ ଆଉ ବିବ ଗୋଟେ ଶିକଷା ଦେଖ ଯାନ୍ତି ମୁଁ ତ କ ଯ ଯାଇ ମୁଁ ଭାବଟ ବୁଝିଲ କ ଚ
ହୁଁ
ମତରେ ଭୟା ହବ ମୁ ତା ତାପଣ ଖ ଫୋଟୋ ଛାଟଟ ଛଟ
ହଁ ପା ସେ ଦି ଜଣଙ୍କର ଛାଡି ନଥିଲା ନା ଭିଡିଓ କଲ ସେଇଥର ସେଇ ମୋ ପୁଅ ଆଉ ସେଇ ତା ପୁଅ ହଁ ହଁ
ବାା ଭଳିେ ବାପା ମାନ ବିଜାଆ ଦେଖ ବ ଲୁ ବାପ
ଭଲଛିଅଟା କିନ୍ତୁ ବିଜିଲ୍ୟାଣ୍ଡ ଟା
ହଁ ମତଳ ତିିଅର ତାର ତା ସ୍ଵାମୀର ସାଙ୍ଗ ବି ବୁଲୁଛନ୍ତି ଚାରିଆଡେ
ହୁଁ ଭଲ ଝିଅଟା
ହୁଁ
ପଳେଇ ସାରିବନ କୋହୁଥିଲା ଏଥର ପଳେଇବ ବଲିବା ତା ପୁଅକୁ ଛଅ ମାସ ହେଲା ପରେ
ଛୁ
କେଁଝର
ଓ ତା ଚାକରି ନିବ
ହୁଁ
ହଁମ ଚାକ ତାର ବି କରୁଛୁ ନା ଆଉ ଠରେ ଅଛ ଆଉ ହଲୋ ହ
କଣ
କୁନ ଭଲ କରୁ
ହୁଁ ହୁଁ ଆଉ କରିବନି ଆଉ କଣ କରିବ ଯେ
କି ଖଣ୍ଡେ ପୁ ମୁ ବି ତ ଅସୁର ବାହାର କରିୁଥାଏ ସମୀ ବୋଟେ ଚାକିରି କରୁଛ ବୋଲି ତା ସ୍ଵାମୀ ତାକୁ ବାହାରଲା
ହଁ
ଲୋଭରେ ହେ ହେ ଗର୍ମେଣ୍ଟ ଚାକିରି।
ହଁ ହଁ ସେ ଯେମିତି ଯାହା ଯେମିତି ପାଇଲା ଆଉ।